ହାଲୋ। ହାଲୋ। ହାଲୋ ଭାଇ।
ଏ ଭାଇ।
ହେଲା କି?
ହାଲୋ।
ହଁ ହାଲୋ ଭାଇ ସୁୁକୁଚି ତ? ହାଲୋ।
ଇଅ ହାଲୋ।
ଅ ମୁଁ କହିଲି ଭାଇ କୋହୁଚି। ହାଲୋ। ହାଲୋ।
ହାଲୋ।
ହଁ ମୁଁ କହିଲି ଭାଇ ଶୁଗୁଚି? କଁ କରୁଚନ୍ତି ହଁ ମୁଁ କହିଲି ଭାଇ ଶୁଗୁଚି?
ଏସ୍ କଟୁଚି ଆପଣଙ୍କର କିକି ହଁ ଏବେ ଶୁବିଲା ଆଜ୍ଞା।
ହଁ ହଁ ଓ ଟିକେ ଟିକ୍ ହଁ ହଁ ଏବେ ଶୁଭିଲା? ମୁଁ କହିଲି ଏବେ ଶୁବିଲା? ମୁଁ କହିଲି କଁ କରୁଚନ୍ତି ଭାଇ?
ତେ
ହଁ ହଁ ମୁଁ କହିଲି କଁ କରୁଚନ୍ତି? ଜୟ ଜଗନ୍ନାଥ।
ହଁ ମୁଁ ଏବେ ଅ ଯାଇଥିଲୁ ଆମେ ସବୁ ପି ଆଜ୍ଞା?
ମୁଁ କହିଲି କଁ କରୁଚନ୍ତି କୁଆଡ଼େ ଯାଇଥିଲେ ନା କଁ?
ଏବେ ରୁ ଏବେ ରୁମରେ ଅଛି।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। କୁଆଡ଼େ ଯାଇଥିଲେ କୁଆଡ଼େ?
ହଁ ଯାଇଥିଲୁ ଆମେ ଆଜି ଖଣ୍ଡଗିରି ଆଉ ଲିଙ୍ଗରାଜ। ଅଁ ଦର୍ଶନ କରିବା ପାଇଁ। ଆଉ ବୁଲିବା ପାଇଁ ଖଣ୍ଡଗିରି ବି ଯାଇଥିଲୁ।
ଆଜ୍ଞା।
ବୁଲିକି ଆସିଲୁ ବୋହୁତ ଭଲ ଲାଗିଲା ବୁଲାବୁଲି କଲୁ ଆସ୍
ଆଜ୍ଞା କଣ ସବୁ ଦର୍ଶନ କଲେ ଠାକୁରଙ୍କୁ ଦେଖିଲେ?
ହଁ ଲିଙ୍ଗରାଜ ଠାକୁରଙ୍କୁ ଦର୍ଶନ କଲୁ ଆଉ ମନ୍ଦିର ଚାରିିକର ସବୁ ଯେତେ ଠାକୁର ଅଛନ୍ତି ସବୁ ଠାକୁରଙ୍କୁ ଦର୍ଶନ କଲୁ ଲିଙ୍ଗରାଜ ଦର୍ଶନ କଲୁ ବହୁତ ଖୁସି ଲାଗିଲା କିନ୍ତୁ। ମନ୍ଦିର ପରିସର ବହୁତ ପୁରା ଶାନ୍ତ ଅଛି ଆଜି ବେଶୀ ବି ଭିଡ଼ ନଥିଲା।
ଆଜ୍ଞା।
ଆମୁକୁ ଅ ଅର୍ଗାନାଇସନ୍ ତରଫରୁ ନେଇକି ଯାଇ ଥିଲେ ବହୁତ ଭଲ ଲାଗିଲା କିନ୍ତୁ ଆଉ ବୁଲାବୁଲି କଲୁ।
ପିଲାଙ୍କୁ ଫୁଣି କଁ ବୁଝା ବୁଝେଇଥିବେ କି ନାଇଁ କି କଁ କ
ହଁ ହଁ ତାଙ୍କ ଯୋଉମାନେ ଟିକେ କ ମାନେ ବୁଝିପାରୁଚନ୍ତି ଜାଣିପାରୁଚନ୍ତି ତାଙ୍କମାନଙ୍କୁ ନେଇକି ଯାଇଥିଲୁ। ସେମାନେ ବି ବୁଲିଲେ ତାଙ୍କ ସାଥିରେ ବୁଲିଲୁ। ଆଉ ସେଠି ଅଁ ଅଭଡ଼ା ବି ଖାଇଲୁ ଲିଙ୍ଗରାଜ ଠାକୁରଙ୍କର ଭଡା ସେଠି ଦଉଥିଲେ।
ଆଜ୍ଞା।
ହଁ ସେଇଠି ପ୍ରସାଦ ଖାଇଲୁ ତାପରେ ଖଣ୍ଡଗିରି ବି ଆସି ଥିଲୁ ଖଣ୍ଡଗିରି ପାହାଡ଼ ବୁଲିଲୁ ଗୁମ୍ଫା ସବୁ ଦେଖିଲୁ ବହୁତ ଗୁଡ଼ାଏ ହାତୀ ଗୁମ୍ଫା ଆଉ କେତେ କେତେ ଗୁମ୍ଫା ଅଛି ସବୁ ଋଷିମୁନି ମାନଙ୍କର ଆଗରୁ ସବୁ ଗୁମ୍ଫା ଗୁଡା ଅଛି। ସେଗୁଡା ସବୁ ଦେଖିଲୁ ବୁଲିଲୁ। ତାପରେ ବହୁତ ବି ବହୁତ ମାଙ୍କଡ ଅ ଛନ୍ତି କିନ୍ତୁ। ଏଥର ବେଶୀ ମାଙ୍କଡ ଅଛନ୍ତି ତାଙ୍କ ମାନଙ୍କୁ ବି ବାଦାମ ଖାଇବାକୁ ଦେଲୁ। ପୋବରା ହାତରୁ ଜବରଦସ୍ତି ଛଡେଇକି ନେଇକି ଖାଉଥିଲେ। ଆଉ ବ ଖଣ୍ଡଗିରିବେବ ମନ୍ଦିର ଉପରେ ପୁରା ବୁଦ୍ଧ ଦେବଙ୍କର ଅଛି ଜୈନ ମୂର୍ତି ଜୈନ ମନ୍ଦିର ଟା ସେଇଟା ଭିତରେ
ଆଜ୍ଞା।
ମାନେ ସୁନ୍ଦର ହେଇଛି କାରୁକାର୍ଯ୍ୟ ବହୁତ ସୁନ୍ଦର ହେଇଛି ଆପଣ କେବେ ବି ଯିବେ ବହୁତ ଭଲ ଲାଗିବ।
ଆଚ୍ଛା ଆଚ୍ଛା ଆଉ ର
ଜାଗାଟା।
ଆପଣଙ୍କର କେବେ ଛୁଆଙ୍କୁ ନେଇକି ଆସନ୍ତୁ କେବେ ଗୋରେନାଥ ମା ମନ୍ଦିର ମା ଶାରଣଙ୍କ ମନ୍ଦିର ବୁଝିଲେ କି?
ଗୋରଖନାଥ।
ଆଜ୍ଞା।
ଆଜ୍ଞା ଆଜ୍ଞା। ହଁ ଗୋରଖନାଥ ତ ମୁଁ ବି ଯାଇଛି ଆଉ ଝଙ୍କଡ଼ ସାରଳା ବି ଯାଇଛି।
ଆଜ୍ଞା। ତା ବିଷୟରେ କିଛି ମାଙ୍କ ବିଷୟରେ ବାବାଙ୍କ ବିଷୟରେ କିଛି ଜାଣିଛନ୍ତି କି ନାଇଁ?
ଅ ଯାହା ଦେଖିଛି ଜାଣିନି ବେଶୀ କିଛି। କିନ୍ତୁ ସେ ଯୋଉ ବଟ ବୃକ୍ଷ ଯୋଉ ଅ ଛି କିନ୍ତୁ ତାର ମୂଳ କୋଉଠି ଆଉ ତାର ଆରମ୍ କଉଠି ଆଉ ଶେଷ କଉଠି ସେଇଟା ମୁ ବୁିଝିପାରେନି।
ଆଜ୍ଞା ସେ ମାନେ ଆମ ଗୋରେନାଥ ବାବାଙ୍କ ପୀଠରେ ଗୋଟେ ଗୃହ ଅଛି ବୁଝିଲେ କି?
ଆଜ୍ଞା ଆଜ୍ଞା।
ତା ଭିତରେ ନିଆଁ ସେମତି ଜଳୁଥିବ କେବେବି ଲିଭେନା।
ଆଚଛା।
ଆଚ୍ଛା।
ସେ କଣ ମୁଁ ବୁଝିବାକୁ ଚାହୁଁଛି କି ସେ ଯୋଉ ଗୋରଖନାଥ ଠାକୁରଙ୍କର ସେ ଗୋଟେ ଉଇ ହୁଙ୍କା ଭିତରେ ହିଁ ସେ ଠାକୁର ଅଛନ୍ତି ନା କଣ?
ଆଜ୍ଞା ସିଏ ଯେତେବେଳେ ମାନେ ତପସ୍ୟା କରୁଥିଲେ ବାବା
ଆଜ୍ଞା।
ଜେତେବେଳେ ତପସ୍ୟା କରୁଥିଲେ ତପସ୍ୟା କରି କରି ହୁଙ୍କାହିଁ ହେଇଯାଇଥିଲେ।
ଓହୋ।
ହଁ ତାପରେ ଠାକୁରଙ୍କର ମହିମା ବି ଅଛି। ଯୋଉ ମାନଙ୍କୁ ସର୍ପ ଧ ସର୍ପ ଦଂଶନ କରେ।
ଆଜ୍ଞା।
ସେଠି ଗୋଟେ ଝିଟି ପିଟି ରହୁଛି ମନ୍ଦିର ଭିତରେ।
ଆଜ୍ଞା ଆଜ୍ଞା।
ବାବାଙ୍କ ପାଖକୁ ଯୋଉମାନେ ବି ନେଇ ଯାଆନ୍ତି ମନ୍ଦିରକୁ ଯଦି ସେ ଝିଟିିପିଟି ସ ଟିକେ ବୋବାଇ ଦିଅନ୍ତି ଜାଣିଥିବେ ସେମିତି ଯଦି ବୋ ବୋବେଇବ ଯୋଉ ସର୍ପ ବି ଦଂଶନ କରିଥାଉ ସିଏ ସେଇଠି ଭଲ ହେଇଯାଏ।
ଓଃ ହୋ।
ସେଇଟା କଥାରେ ଅଛି ହଁ ମହିମା ଅଛି ଠାକୁରଙ୍କର।
ହଁ ମୁଁ ଏଇଟା ଜାଣିନଥିଲି ଯାହା ହଉ ଜାଣିଲି ବହୁତ ଭଲ ଲାଗିଲା।
ଆଉ ଗୋଟେ ବି କଥା ଜାଣନ୍ତୁ ଆମର ସେପଟେ ଗଲେ ଆମର ଝଙ୍କଡ଼ ମା ଶାରଳା।
ହଁ ଶାରଳା ଦେବୀଙ୍କୁ ତ ବହୁତ ଥର ଯାଇଛି ମୁଁ ଦର୍ଶନ କରିଛି।
ହଁ ମାଙ୍କ ପାଖକୁ ଯିବେ ଏତେ ଆନନ୍ଦ ଲାଗିବ ସେଠି ବସିବେ।
ଆଜ୍ଞା ଆଜ୍ଞା ମୁଁ ବି ଆଜ୍ଞା।
ମୁଁ ଥରେ ଜାଣିଛନ୍ତି ଘରେ ଟିକେ ଝଗଡା ହେଇଥିଲା ବୁଝିଲେ କି।
ଆଜ୍ଞା ଆଜ୍ଞା ଆଜ୍ଞା।
ଘରେ ଭାଇ ଭଉଣୀ ତ ଝଗଡା ହୁଏ।
ହଁ।
ଝଗଡା ହେଇଥିଲା ବୋଲି ମୁଁ ଥରେ ଚାଲି ଚାଲି ପଳେଇଥିଲି ପୁରା ଚାଲି। ଚାଲି ଯାଇକି ମାଙ୍କ ମନ୍ଦିର ସେଠି ବେଢାରେ ମୁଁ ବସିଥିଲି ଏତେ ସୁନ୍ଦର ଲାଗିଲା।
ଆଜ୍ଞା।
ପୁରା ସନ୍ଧ୍ୟା ହେଇଗଲା ସନ୍ଧ୍ୟା ହେଇଗଲା ପରେ ସେଠୁ ସେଠିକି। ଆମ ଗାଁରୁ ଜଣ ଗୋଟେ ପିଲାଟେ ଯାଇଥିଲା ସେ ଦେଖା ହେଲା ପରେ ସେ ତା ସହିତ ଆସିଲି ମୁଁ।
ହିଁ ହିଁ ଯିଏ ଯାହା ଆଉ ଏତିକି ଗୋଟେ ହଁ ଠାକୁରଙ୍କ ମହିମା ଏତେ ଭଲ ଯେ। ଆମେ ଯାଇଥିଲୁ ଗୋରଖନାଥ ଗଲୁ ଗୋରଖନାଥ ଦର୍ଶନ କଲୁ ସେଠି ଯୋଉ। ପୋଖରୀଟା ଅଛି ସେଠି ମାଛ ଏତେ ବଢିଆ ମାଛ ଅଛନ୍ତି ବି ସେଇଟା ବି। ମତେ ଦେଖିବାକୁ ଭଲ ଲାଗିଲା ଆଉ ତାପରେ। ଆମେ ଯୋଉ ସାରଳା ଗଲୁ ସେ ଭିତରେ ଭିତରେ ଗୋଟେ ରାସ୍ତା ଅଛି ରେଲୱେ ଟ୍ରାକ୍। ପାର କରିକି
ହଁ ଆଜ୍ଞା।
ସେଇ ବାଟରେ ରୋଡରେ ପଟେ ବାହାରିଲୁ ଆଉ ଏଇଠୁ ବସିିଥିଲୁ ମତେ। ସେଇପଟେ ରାସ୍ତା ଟା କିନ୍ତୁ ସେଇଭଳିଆ କି ନା ଏବେ ଚେଞ୍ଜ ହେଇଗଲାଣି।
ଓଃ ହୋ ନା ନା ସେଇ ଟାଇପ ର। ସେଇ ଟାଇପ ର ଏବେ ବି ଅଛି ଆମର ବାବାଙ୍କ ପୀଠରୁ ଯଦି ଆସି। ସେଇପଟ ଦେଇ ଆସିବେ।
ଆଜ୍ଞା।
ହଁ। ଆଉ ଗୋଟେ ଜିନିଷ ହଉଛି ସେଦିନ ମୁଁ ଯୋଉ ଯାଇଥିଲି ଏତେ ବହୁତ ସୁନ୍ଦର ଲାଗିଲା ଆଉ ଜମା। ମୁଁ ଭାବିଲି ସବୁଦିନ ଆସିକି ଏଇଠି ବସନ୍ତି କି। ତାପରେ ଆଉ ଗୋଟେ କଥା ଜାଣିଛନ୍ତି ଆମର ସେଠି ମାଆଙ୍କର ଚନ୍ଦନ ଯାତ୍ରା ହୁଏ।
ଆଜ୍ଞା ଆଜ୍ଞା ନା ମୁଁ ଏସବୁ ଜାଣିନି। ନିଶ୍ଚିନ୍ତ ଚନ୍ଦନ ଯାତ୍ରା ଟାଇମରେ ଯିବି ଆଉ।
ଆଜ୍ଞା ମୁଁ କହିଲି ପୋଖରୀ ଯୋଉ ଗୋଟେ ମନ୍ଦିର ପାଖରେ ଅଛି ଦେଖିଥିବେ।
ହଁ।
ହଁ ତା ଭିତରେ ସେ ଡଙ୍ଗା ଟା ପୁରା ବୁଡିକି ରହେ ସବୁବେଳ ପାଇଁ। ଯେତେବେଳେ ଚନ୍ଦନ ଯାତ୍ରା ହବ ସେତେବେଳେ ବଡ ପଣ୍ଡା ଯିଏ ଯିବେ। ସେ ଡଙ୍ଗା ମନକୁ ଆସିବ ସେ ତା ଭିତରକୁ ଯିବେ ପୂଜା ଅର୍ଚ୍ଚନା କରନ୍ତି ଆସନ୍ତି। ମୁଁ ଯେତିକି ଶୁଣିଛି।
ହଁ ଆଜ୍ଞା ଆଜ୍ଞା ନାଇଁ ସେ କିଛି କିମ୍ବଦନ୍ତୀ ଥିବ।
ହଁ ହ।
ନିଶ୍ଚିତ ସେ ମାଆଙ୍କର ସେମିତି କି କିବଦନ୍ତୀ ନଥିଲେ ସେ କିଛି। ସେମିତି ହେଇପାରିବ କେମିତି।
ହଁ।
ଅସମ୍ଭବକୁ ସମ୍ଭବ କେମିତି ହେଇପାରିବ ଆମେ ଯୋଉଟା ଯଉଟା ନାଚୁରାଲ ଦେଖୁଛେ ସେଇଟାକୁ ଆମେ ଅନୁଭବ କରୁଛେ ନା।
ହଁ।
ଯାହା ହଉ ମାଆଙ୍କର କଥା ଶୁଣିକି ମତେ ବି ବହୁତ ଖୁସି ଲାଗିଲା। ମୁଁ ମାନେ କଣ କି ଆମେ କେବେ ବହୁତ କମ ଯାଉଛେ ନା ଆମେ ସବୁବେଳେ କାମରେ ବ୍ୟସ୍ତ ରହି ଯାଉଛେ ସେତେବେଳେ ଶୁଣିଲେ ନିଜକୁ ପୁରା ଉଲ୍ଲାସିତ ଲଗୁଛି
ହଁ ହଁ ଆଜ୍ଞା
ଆପଣଙ୍କର ଗୋରଖନାଥ ଆଜ୍ଞା ଗୋରଖନାଥ ଯୋଉ ଅଛନ୍ତି ଠାକୁର ତାଙ୍କର ସ ସାମ୍ନାରେ ଯେଉଁ ଜଗନ୍ନାଥ ମନ୍ଦିର ସେଇଟା ସ୍ଥାପିତ ନା ଆଗରୁ ସେଇଟା ହେଇଥିଲା
ସେଇଟା ସ୍ଥାପିତ ହେଇଥିବ।
କାହିଁକି ନା ପ୍ରାୟ ଯାଆନ୍ତି ସେଠି ଏ ଚୁଟି ପକାନ୍ତି ଛୋଟ ଛୋଟ ଛୁଆ ମାନଙ୍କର
ହୁଁ ସବୁ ଆଗରୁ ହଁ ସବୁ ଆଗରୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ହେଇ ଆସିଛି ଆଉ କଣ
ଆଜ୍ଞା ଆଜ୍ଞା
ଏବେ ଆମ ମାଙ୍କ ମନ୍ଦିର ପାଖରେ ଏ ନବକରଳ ଯୋଉ ହେଇଥିଲା ନବ କଳେବର
ଯୋଉ ଜଗନ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ନିମ୍ବ ଗଛ ଆସିଥିଲା ସେଇଠୁ ଜାଣିଛନ୍ତି ନା ନାଇଁ
ଆଜ୍ଞା
ହଁ ସେଇଠୁ ଆସିଥିଲା ସେଇଠି ଏବେ ଜଗନ୍ନାଥ ମନ୍ଦିର ହେଇଛି ନୂଆଟେ
ହଁ ମୁଁ ଶୁଣିଥିଲି କିନ୍ତୁ ଏଇଟା ଦେଖିବୁ ବୋଲି ଏ ବେ ମଝିରେ ଯାଇଥିଲି ମୁ ଗୋଟେ କାମରେ ଅଡ଼ଶପୁର ଯାଇଥିଲି ଯେ ସେଇଠି କହୁଥିଲେ ନୂଆ ହେଇଛି ବୋଲି ବହୁତ ଭଲ ସେ ସୁନ୍ଦର ହେଇଛି ଏସବୁ ମାନେ ଶୁଣିଥିଲି କିନ୍ତୁ ଦେଖିନି ଯିବି ବୋଲି ଭାବିଛି ମଝିରେ କେବେ ଗୋଟେ ଯାଇ ଦର୍ଶନ କରିକି ଆସିବେ ସେଠି କଣ ରଥଯାତ୍ରା ପୁଣି ହବ ନୂଆଁ
ହ ରଥଯାତ୍ରା କଥା ମୁଁ ହଁ ଏବେ ତ ହେଇଛି ମାନେ ମନ୍ଦିର ହେଇଛି ମାନେ ରଥଯାତ୍ରା ତ ନି ଚିନ୍ତ ହବ
ଆଜ୍ଞା
ହଁ ଯେତେବେଳେ ସେ ସବୁ ଆସିଥିଲେ ସବୁ କୁଆଡୁ କୁଆଡୁ ପୁରା ପୁରୀରୁୁ ଆସି ଥିଲେ ପଣ୍ଡା ମାନେ ସବୁ ପୁରୀରୁୁ ଆସ ଥିଲେ ପୁରା ଶଗଡ ଗାଡିରେ କେ ବହୁତ ଗାଡି ଆସିଥିଲା ପୁରା ଅ କାଠ ନେଲେ ସେଠୁ ଆମର ଜଗ ତସିଂହ ପୁର ରୁ ଆଉ ଗୋଟେ ଏ ଜାଗାରୁ ନେଇଥିଲେ ମନେ ପଡୁନି ସେ ଜାଗା ଟା ନା ସେଇ ଜାଗାରୁ ବି ନେଇଥିଲେ ଏମତି ଦିଟା ଜାଗାରୁ ନେଇକି ଯାଇଥିଲେ କାଠ ସବୁ
ଯାହା ହଉ ସେ ଠାକୁରଙ୍କ ମହିମା ଅଛି ନୂଆ ନୂଆ ନୂଆ ଜିନିଷ ଆ ଶୁଣିକି ଦେଖିବାକୁ ବି ମନ ବି ଭୋଳୁଛି ବହୁତ ଭଲ ଲାଗୁଛି।
ଆଉ ଆପଣଙ୍କ ଗାଁ ରେ ଅ କୋଉ କୋଉ ସବୁ ମନ୍ଦିର ଅଛି?
ଆମର ସେଠି ମାହେଶ୍ଵରୀ ମାଙ୍କ ମନ୍ଦିର ଅଛି ଆଉ ଅ ତାପରେ ହଉଛି ଆମର ଯୋଉଁ ସିଦ୍ଧେସ୍ୱର ବାବାଙ୍କର
ଓହୋ ଆଜ୍ଞା।
ସେପଟେ ବି ଆମର ବହୁତ ପ୍ଲେସ ଅଛି। ଠାକୁରଙ୍କର ବହୁତ କରୁଣା ମହିମା ଅଛି।
ଆଜ୍ଞା।
ଯାହା ହଉ ଭଲ ଲାଗିଲା ଆପଣଙ୍କୁ।
ଶୁଣିକି ବି ବହୁତ ଖୁସି ଲାଗିଲା ଭାଇ।
ହଁ ହଉ ଭାଇ ଜଗନ୍ନାଥ ଜୟ ଜଗନ୍ନାଥ ଭାଇ ଆପଣଙ୍କ ପରିବାର ଆପଣଙ୍କ ପରିବାର ସୁଖ ଶାନ୍ତିରେ ରହୁ। ଏମିତି ସବୁବେଳେ ଆମେ ଏମତି ଭାଇ ଭାଇ ହିସାବରେ ହସ ଖୁସିରେ ରହିବା।
ଆଜ୍ଞା ଆଜ୍ଞା ସବୁ ସେଇ ଜଗନ୍ନାଥଙ୍କ ଇଚ୍ଛା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।